ହାଲୋ ହଁ ଶୁଭିଲା ଶୁଭିଲା ସୁଭିଲା ଶୁଭିଲା। ଆପଣ ଶୁଭୁଚି ଶୁଭୁଚି ଶୁୁ
ବ
ହ୍ୟାଲୋ ହଁ ହଁ ମତେ ଶୁଭୁଛି ଆଣଙ୍କୁ ଶୁଭୁଛି?
ହଁ ସବୁିଲା ଏବେ।
ଆଉ କଣ କରୁଥିଲେ?
ମୁଁ ଏଇଠି ବସିଥିଲି ଆଉ।
ଆଚଛା ମାନେ କୋଉଠି ଅଛନ୍ତି ଏବେ କୋଉଠି ବସିଛନ୍ତି? ହ୍ୟାଲୋ କୋଉଠି କୋଉଠି ବସିଛନ୍ତି ଆପଣ?
ମୁଁ ଏଇ କଲେଜରେ ଅଛି ଆଉ।
ଓହୋ ଆଚ୍ଛା ଆଛା ଆଉ କଣ ଖାଇଲେ ଆଜି?
ମୁଁ ଖାଇଥିଲି ଭାତ ଡାଲି ଆଉ ପଣସ ତର କାରି।
ପଣସ ତରକାରୀଟା କେମିତି ତିଆରି ହୁଏ ଟିକେ କହିପାରିବେ?
ହୁଁ ପଣସ ଟା ଆପଣ ଫାଷ୍ଟ କାଟିବେ ହେଲା। ତାରଯାଉଛୁ
ସେଇ ଯୋଉ ଚୋପର ତାର ଯୋଉ ଚୋପାଟା ସେଟା ଛଡେଇବେ।
ଗୋଟେ ସେକେଣ୍ଡ ଗୋଟେ ସେକେଣ୍ଡ ଚୋପାର ତାର ଯୋଉ ଚୋ
ଉଁ ଉ ତାପରେ।
ଯୋଉ ଉପର ସେ ଯୋଉ କଣ୍ଟା କଣ୍ଟା ଗଳିଆ ଟିକେ ଥିବ ସେଇଟାକୁ କଣ କରିବେ ନା ପନୀକିରେ ଫାଷ୍ଟ ସାଇଜ ଛୁରୀ କାଟି ଦେବେ।
ହୁଁ।
କାଟି ଦେଇେଇକି ତାକୁ କଣ କରିବେନା ମଝିରୁ ଫାଳ କରିକି କାଟିଵା ଷ୍ଟାର୍ଟ କରିବା। ଆଉ ଗୋଟେ ସେ ଯୋଉ ଅଠିଆ ଗୁଡାକ ତା ଦେହରେ ବାହାରେ ନା ସେଇ ଅଠା ଗୁଡାକ ଯୋଉ ବାହାରେ ଆପଣ କଣ କରିବେ ନା ହା ତରେ ଟିକେ ସୋରିଷ ତେଲ ଘରେ ଲଗେଇଦେବେ ମ୍ୟାରିନେଟ କରିଦେବେ ନିଜ ହାତ ଟାକୁ ବୁଝିପାରିଲେ।
ଯୋ ନା କଣ।
ନାଇଁ ନାଇଁ ହାତ କଟିଯିବ ସେତ ଗୋଟେ ହାତ କଟିଗଲେ ସୋରିଷ ନେଟ ଲାଗିଥିବ ଭଲ ତାହେଲେ। ସେଇଟା ନାଇଁ ଯୋଉ ଆପଣ ଯୋଉ ଅଠାଟାଟା ପଣସରୁ ବାହାରିଥିବ ସେଇଟା ଆପଣ ହାତରେ ଲାଗିବନି ବୁଝିଲେ ଅଠାଅଠା ଲାଗୁ ହଁ ନା ସେ ତ ଏମିତି କରିକି ଆପଣ ସେଉଠୁ ଧୀରେ ଧୀରେ ସେଟାକୁ ସାଇଜ କରିକି ପଣସଟାକୁ କାଟିଦେବେ। କାଟି ସାରିଲା ପରେ ଆପଣ ଚଲେଇଲେ ଆଉ। ସେଉଠୁ କାଟି ସାରିକି ଆପଣ ଆଳୁ ଟିକେ କାଟିଦେଇ।
ହେଲା ତାକୁ କାଟିଦେଲେ ଆଳୁ କାଟିଦେବେ ତାକୁ ସବୁ ଧୁଆ ଧୁଇ କରିଦେଇକି ଭେଜ କରିଦେଇକି ଆମେ କଣ କରିବା ନା ଯୋଉ ଅଦା ଆଉ। ଅଦାକୁ ଟେଷ୍ଟ କରିବା ଅଦାଟା ଟିକେ ଜିରା ଟିକେ ଲଙ୍କା ପକେଇ କଞ୍ଚା
ଟିକେ ଶୁଣନ୍ତୁ ଅ ଙ୍କା ଜିରା ଲଙ୍କା ମତେ ପେଷ୍ଟ ବି କରି ଆସେନି।
ତାହେଲେ ଆପଣ ଖାଆନ୍ତୁନି।
ମାନେ ଏଇଟା ଖାଇବା କଥାଟା ନୁହେଁ ମତେ ସେଟା ପେଷ୍ଟ କରି ଆସନି ମୁଁ ଆପଣଙ୍କୁ ସେଠି ସେ ପୁରା ପେଷ୍ଟ କେମିତି କରନ୍ତି?
ଯେ ଆପ ଆପଣ ଗ୍ରାଇଣ୍ଡର ଦେଖିଛନ୍ତି ଚିହ୍ନି ଜାଣିଛନ୍ତି?
ହୁଁ ରୋଷେଇ ଘରେ ଥୁଆଇଥାଏ।
ଓଃ ଭଲ ଦେଖା ଯାଏ?
ହଁ ଗ୍ରାଇଣ୍ଡରଟା ଖରାପ କଣ ଦେଖାଯାନ୍ତା କି?
ହଁ ସେଇଆ କହୁଛି ଗ୍ରାଇଣ୍ଡରଟାରେ ସେ ଯୋଉ ଗ୍ରାଇଣ୍ଡର କପରେ ଅଳ୍ପ ଅଦାକୁ କାଟିକି ତା ଦେହେରେ ପକେଇବି ଲଙ୍କା ଗ୍ରାଇଣ୍ଡର ଜାରରେ ପକେଇବେ ଅଦାଟାକୁ କାଟିକି ପକେଇବେ ଆଉ କଞ୍ଚା ଲଙ୍କା ଦିଟା ଖଣ୍ଡେ ପକେଇଦେବେ ଜିରା ଟିକେ ଦି ଚାମଚ ଛୋଟ ଛୋଟ ଟୁ ଟି ସ୍ପୁନ୍ ଜିରା ପକେଇବେ ପକେଇକି ସେଇଟାକୁ ଟିକେ ହାଲକା ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବେ। ଠିକ ଅଛି। ତାପରେ ଆଉ ଗୋଟେ ପେଷ୍ଟ ତାଦେହେରେ ଟିକେ ଦେବେ ଆମର କଣ କହିଲେ ଟମାଟ। ହେଲା ଟମାଟୋରୁ ଟିକେ ଦେବେ ଆ ସେଥିରେ ଟିକେ ଡାଲଚିନି ଟିକେ ପକେଇବେ। ଚାରୁମଗଜ ଟିକେ ପ ଚା-ଚାରୁମଗଜଟା ଟିକେ ଆଗୁରୁ ବତୁରେଇକି ଟିକେ ରଖିଥିବେ ଯଦି ଭଲ।
ଚାରୁମଗଜ କଣ? ସେଇଟା କୋଉଠୁ ବାହାରେ? ମୁଁ ଜାଣିନି।
ତ ଆମର ଯୋଉ ୱାଟର ମେଲନ?
ଓହୋ ୱାଟର ମେଲ ଆଚ୍ଛା ଯୋଉ ପା କଣ କୁହନ୍ତି ତ ତରଭୁଜର ମଞ୍ଜି।
ହଁ ତରଭୁଜ। ସେଇ ତରଭୁଜଟା ମନ ପଡ଼ୁନଥିଲା ତ ଇଂଲିଶରେ ଇଂରାଜୀରେ କହିଦେଲି। ତରଭୁଜର ଯୋଉ ମଞ୍ଜିଟାକୁ କୁହନ୍ତି ଚାରୁମଗଜ ବୁଝିପାରିଲେ। ହୁଁ। ତ ସେଇ ମଞ୍ଜିଟାକୁ ଆପଣ ପକେଇଦେବେ ହଉଛି ସେଇ ଟମାଟୋ ଆଉ ତା ଦେହେରେ ଟିକେ ସେ ଯୋଉ ଡାଲଚିନି ଏମିତି ଆଉ ଏଇ ଗୋଟା ମସଲା ଅଳ୍ପ ଯାହା ଥିବ ସେଇଟା ପକେଇଦେବେ ତାକୁ କଣ କରିବା ନା ଟିକେ ହାଲକା ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବେ ଠିକ ଅଛି।
ହୁଁ ହୁଁ ଠିକ ଠିକ।
କାଜୁ ଆପଣ ତା ଦେହରେ ଯଦି କାଜୁ ଚାରୁମଗଜ ଯଦି ନଥିବ ସେଇ ଜାଗାରେ କାଜୁ ବି ଆପଣ ୟୁଜ୍ କରିପାରି ନହେଲେ ଆମର ଯୋଉ ଚିନାବାଦାମ ଚିନାବାଦାମ ବତୁରେଇକି ରଖିଥିବେ ଟିକେ ସେଇଟା ବି ପକେଇପାରିବେ।
ହୁଁ କାଜୁ ବି ବତୁରେଇକି ରଖିବା କଥା ଯେ।
ହଁ କାଜୁ ବତୁରେଇକି ରଖିବେ ସିନା ଟିକେ ଏଗୁଡା ଯଦି ଏଇ ଜିନିଷ ଚାରୁମଗଜ ହେଲା କାଜୁ ହେଲା ଆଉ ଆମର ଯୋଉ ଚିନାବାଦାମ ହେ ସେଗୁଡ଼ା ଟିକେ ବତୁରେଇକି ରଖିଲେ କଣ ଟିକେ ମାନେ ଟେଷ୍ଟ ଆସେ ସେଇଟା ଟିକେ ମାନେ ଭଲ ଗ୍ରାଇ
ନା ନା ନା ଏଗୁଡା ବ ବତୁରେଇକି ରଖିଲେ ସେଇଟା କଣ ହୁଏ ନା ଗ୍ୟାସ୍ କମ୍ ହୁଏ ଖାଇଲେ।
ହଁ ଗ୍ୟାସ୍ ତ କମ୍ ହୁଏ ସେଇଟା ତ ଆପଣ ଠିକ କହିଲେ ବାକି ଟିକେ ଭଲ ଗ୍ରାଇଣ୍ଡିଙ୍ଗ ହୁଏ ବୁଝିପାରୁଚ୍ ଟିକେ ସ୍ମୁ ନାଇ ଟେଷ୍ଟଟା ବି ଭଲ ଆସେ।
ସେଇ ଲାଗି ଜାଣିନି ଆଉ ଟିକେ ଆଉ।
ମତେ ବି ଭଲ ଆସେ।
ହୁଁ ବୁଝିଲି ବୁଝିଲି ଆଉ ଆପଣଙ୍କ କଲେଜରେ କଣ ପଢ଼ା ହଉଛି ଆଜିକାଲି? ଉଁ ଉଁ ହୁଁ ହାଲୋ।
ହାଲୋ।
ହଁ ଆପଣଙ୍କ କଲେଜରେ କଣ ପଢ଼ା ହଉଛି ଆଜିକାଲି?
ହଁ ଆମ କଲେଜରେ ତ ଏବେ ବଟନୀ ଚାଲିଛି।
ବଟନୀ ଆଚ୍ଛା ଆଚ୍ଛା। ହୁଁ ବଟନୀ ଆମର ବି ସେଇ ବଟନୀ ଚାଲିଛି ଯେ। କିନ୍ତୁ ଆମର ଆଜି ଏକ୍ସପେରିମେଣ୍ଟ ହ ବ ମାନେ କେମତି କହିଲ ଫୁଲ ଫୁଲକୁ କାଟିକି ତା ଭିତରେ ସବୁ କଣ ଅଛି ଦେଖିବୁ ଆଉ ମାଇକ୍ରୋସ୍ ସ୍କୋପରେ ଆଉ
ଓହୋ ବଟନୀ ପାଠ ଆପଣଙ୍କର ଆଉ।
ହୁଁ। ବଟଣୀ ରେ ବହୁତ ଜିନିଷ ଅଛି ଗଛ ପତ୍ର ଫୁଲ ଏଗୁଡ଼ା ସବୁ ଅଛି ଆଉ ଆମକୁ ପଢ଼ୁଛୁ ଆଉ।
ଓହୋ ବଟନୀରେ ଗଛ ପତ୍ର ଅଛି ତାହେଲେ ନାଇଁ।
ହଁ କାଳେ ଆପଣ ଜାଣିନଥିବ ସେଇ ଲାଗି କହିଦେଲି।
ହୁଁ ହୁଁଁ ମୋର ଶୋଷିଲୁଚ ପଢି ବଢି ଆଇିଲ ମୁଁ ବଟନୀ କୋଉଠି ଜାଣିଛି?
ଆପଣଙ୍କର ଶୋଷିଓଲୋଜି।
ଆଜ୍ଞା।
ତାେ ମାଇନର ବଟନି।
ହୁଁ ମର ମୂଳ ରୁ ବଟିନ ନାହିଁ ।
ହେଲା ଆପଣ ମତେ କହିଥିଲେ ବଟନୀ ଆପଣଙ୍କର?
କହିଦେଇଥିଲି ନା ଆଉ
ତାହେଲେ ମୁଁ ବି ଗୋଟେ ମୁଁ ଆକୁଚୁଆଲି ମୋର ବି ସେଇ ବତ୍ ଟୀ ନୁହେଁ ମାନେ ବଟୀଟ ମାନେ ମାଇନରରେ ମୋର ବଟନୀ ।
ଓ ନାଇଁ ମାନେ ବ୍ୟକ୍ତିଗତ ସୂଚନା ମା ଆପଣଙ୍କୁ ଜଣେଇବାକୁ ଚାହେନା ବୁଝିପାରୁଛନ୍ତି? ସେଇ ଯୁଗୁରୁ ମୋ ଇଚ୍ଛା ଯାହା ହଉଛି କହିଦଉଛି ଆଉ ।
ଓହୋ ହଁ ଠିକ ଠିକ ଠିକ ଠିକ। ଆଛା ହୁଁ ଆଉ କଣ ଆପଣ କଣ ହବି କଣ ମାନେ କଣ କରିବାକୁ ଭଲ ପାନ୍ତି? ଆଚ୍ଛା ହୋ ହୋ
ମୁଁ ଗୀତ ଗାଇବାକୁ ଭଲ ପାଏ । ଶୋଇବାକୁ ଭଲ ପାଏ ସବୁ ଉପରେ ମୁଁ ଶୋଇବାକୁ ବେଶୀ ଭଲ ପାଏ । ମାନେ ମୁଁ ଟିକେ ଅଳସୁଆ ଟାଇପ ବୁଝିପାଇଲେ? ଶୋଇବାକୁ ବହୁତ ଭଲ ପାଏ ମାନେ ମତେ ଜ ସାଙ୍ଗେ ସାଙ୍ଗେ ଏଇ ମୁହୂର୍ତ୍ତରେ ଆପଣ ଶୋଇବାକୁ କହିବେ ଦି ମିନିଟ୍ ପରେ ଡାକିଲା ବେଳକୁ ଶୋଇପଡ଼ିଥିବି ।
ନା ନା ଆପଣ ଶୋଇବା ଏତେ ଶୋଇବା କଥା ନୁହନ୍ତି ଶୁଣନ୍ତୁ ଶୋଇଲେ ନା ଆପଣ ଅଳସୁଆ ହେଇଯିବ ଅଳସୁଆ ହେଲେ ଆପଣ ଜୀବନରେ ଆଗକୁ ବଢି ପାରିବେନି ।
ହ
ବୁଝିପାରିଲେ ଶୋଇଲେ ଅଳସୁଆ ହେଇିବ ଅଳସୁଆ ହେଲେ ଆଉ ଜୀବନରେ ଆଗକୁ ବଢି ପାରିବିନି ଆଉ ଆଗକୁ ନବାଢ ପାରିଲେ ଜୀବନ କିଛି କରିପାରିବେନି ।
ଥିଲା ନା ମୁଁ ତେବେ ଶୋଇ ସାରିଲିଣି ସେ ଶୋଇ ଶୋଇ ଅଭ୍ୟାସ ହେଇଗଲାଣି ଅଳସଆ ବି ହେଇଗଲିଣି । ଆଉ କରିହବନି।
ନା ନା କୌଣସି ବି ଅଭ୍ୟାସ ଏକୋଇଶି ଦିନରେ ବ ବଦଳି ଯାଇପାରେ ଆପଣ ଯଦି ଏକୋଇଶ ଦିନ ନ ଶୋଇ ଅଭ୍ୟାସ କରିବେ ତାହେଲେ ଆପଣ ଆଉ ଶୋଇବେନି ରାତିରେ ଯାହା ଶୋଇବେ ।
ରୋଲ ଟା କିଏ ଦେଇଥିଲେ?
ଆ ମୁଁ ମାନେ ମୁଁ ଜାଣିନି ମୁଁ ତ ଏବେ ଶୁଣିକି କହୁଛି କାହାଠାରୁ ।
ଓହୋ ଏକୋଇଶି ଦିନିଆ ଗୋଟେ ଅଭ୍ୟାସ କରିବାକୁ ପଡିବ ନାଇଁ?
ଯୋଉ ଅଭ୍ୟାସ ଟା ଆମେ ଏକୋଇଶ ଦିନରେ କରିଦଉ ସେଇଟା ଆମର ଆଜୀବନ ସେ ଅଭ୍ୟାସ ହେଇଯାଏ ବୁଝିପାରିଲେ ଖରାପ ହଉ କିମ୍ବା ଭଲ ।
ହ ଯେ ତୁମେ ମାନେ ଏକୋଇଶି ଦିନ ମଦ୍ୟପାନ କରିବେ?
ଶେସେ ହେଇଯିବ। ସବୁଦିନ ପାନୀୟ କରିବେ ଆଉ ଯଦି ଏକୋଇଶି ଦିନ ଛାଡିଦେବେ ଯେ ପାନୀୟ କରୁଥିବ ତାପରେ ସେ ଆଉ କରିବେନି ଛାଡିଦେବେ ।
ୟେ ଜିନିଷ ତ?
ହୁଁ ବଢିଆ ଜିନିଷ ଏଇଟା ଆଛା । ହୁଁ ମୁଁ କଣ କହୁଥିଲି କି? ଆଉ ମୁଁ ଏବେ ଯେମିତି ମାନେ ଆପଣଙ୍କୁ ଯୋଗ ବି କରିବା ଉଚିତ ।
ଓ ଯୋଗ
ହୁଁ ଆପଣ କରନ୍ତି?
ହଁ ଇଚ୍ଛା ହେଲେ ବେଳେ ବେଳେ ମୁ ଟିକେ ଅଧିକା ଖୁସି ହେଇଯାଏନା। ଯୋଗ କରିପକାଏ କିନ୍ତୁ ଅଧିକା ଦୁଃଖୀ ହେଲେ ମୁଁ ଶୋଇପଡେ ।
ଶୁଣନ୍ତୁ ଯୋଗ କଲେ ଆପଣ ଆଳସ୍ୟର ମୁକ୍ତ ହେଇପାରିବେ ।
ଆଛା।
ହୁଁ ଯୋଗ କଲେ କଣ ହବ ନା? ଆପଣ ମାନେ ଆଉ ଅଳସୁଆ ରହିବେନି ସବୁ କାମ ଫୁର୍ତ୍ତି ରେ କରିବେ । ଯୋଗ ଆପଣ କରିବା କଥା ସକାଳୁ ଟିକେ ପ୍ରାଣ ପ୍ରାଣୟାମ ଯୋଗ ଏଗୁଡା ସବୁ କରନ୍ତୁ ଆପଣଙ୍କ ଦେହ ପାଇଁ ଭଲ ।
ଚ୍ଛେ।
ହୁଁ ହୁଁ ଆଛା। ଆଉ ଆଉ କଣ କହିବି ଆଉ ଆଉ ଆପଣ ପଢାପଢି ଚାଲିଚି?
ହଁ ସେମିତି ଘରେ ଏବେ ବାହାଘର ହ ବୁଝାବୁଝି ଚଲେଇଚନ୍ତି।
ବା ଆପଣଙ୍କ ବା ହେଇସାରିଲେଣି ଆପଣଙ୍କ ବା ବାହା ହେଇସାରିଥିଲେ।
ନାଇଁ ସିଏ ତାଙ୍କୁ ଛାଡି ଚାଲିଗଲେ।
ଏ ହଁ । କ କଣ କହିବ?
ଆପଣ ହସି ହସି କି କଥା କହୁଛନ୍ତି କ୍ଲିୟରଲି କହୁନାହାନ୍ତି ଆପଣ କଣ ଜାଣିନାହାନ୍ତି?
ଶୁନି ପାଖରେ ଟିକେ ପିଲା ହସୁଚନ୍ତି।
ନାଇଁ ବ୍ୟାଗ୍ରାଉଣ୍ଡ ରୁ ଇଏ କାଟିବେ ନା ଆଉ
ନା ମୁଁ କାହିଁ ହସିବି କହିଲେ ମୁଁ ଭଲ ମୁଁ ହସେନି। ହଉ ରହିଲି।
ଆଜ୍ଞା।